ଆଜ୍ଞା ମ୍ୟାଡାମ କୁହନ୍ତୁ କଣ କେମିତି ମନ ପକେଇଲେ କଲ କରିଦେଲେ କୁହନ୍ତୁ ଆଜ୍ଞା?
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ମ୍ୟାଡ଼ାମ ଜୟ ଜଗନ୍ନାଥ ଆଉ କଣ କରୁଥିଲେ କଣ? କେମିତି ମନେ ପକେଇଲେ କରିଦେଲେ ଆଉ।
ନାଇଁ ଟାସ୍କ କମ୍ପ୍ଲିଲିଟ୍ ହେଇନି ମତେ ଲାଗିଲା କଲ ଟିକେ କରିଦିଏ।
ଆଜ୍ଞା ଆମେ ତ ସେ ବିଷ। ବିଷୟରେ କିଛି ଗପିବାନି କାହିଁକି ନା ସେ ବିଷୟରେ ଗପିଲେ ଇୟା ହଉଛି ତ। ଆପଣଙ୍କ ଆଡେ ପାଗଟା ଏବେ କେମିତି ଅଛି ଆଜ୍ଞା।
ଆଜ୍ଞା ଭଲ ଅଛି ମାନେ। ସେମିତି ବର୍ଷା ହଉଥିଲା ଏବେ ଟିକେ ଛାଡିଚି ଆଉ ଆପଣଙ୍କ ଆଡେ ପାଗ କେମିତି
ହଉ।
ହଁ
ଆମ ଆଡେ ବର୍ଷା ତ ହଉଛି କିନ୍ତୁ ମୁଁ ଏଠି ବସିଛି ଟିକେ ସୁଲସୁଲ ପବନ ଟେ ବାଜୁଛି ଯୋଉ ଶାନ୍ତି। ନ୍ତି ଲାଗୁଛି ଆପଣ କୁହନ୍ତୁନି।
ବହୁତ ଶାନ୍ତି ଲାଗୁଛି ପବନ ଟା ବାଜୁଛି। ଆଉ ଆଉ କଣ ସନ୍ଧ୍ୟା ବେଳେ ଆଜି ଅଛି। କିଛି କୁଆଡେ ବୁଲାବୁଲି ଯିବାକୁ ନା ନାହିଁ ରାତି ତ ହେଲାଣି
ନାଇଁ ବୁଲା ବୁଲି କିଛି କରିବାର ନାଇଁ ବର୍ଷା ଫର୍ଷା ହଉଛି କୁଆଡେ ବୁଲିିବାକୁ ଯିବୁ
ଓହୋ ଆଉ ଆଜି ଆପଣ କହୁଥିଲେ ନା ଯୋଉଁ ସାର୍ଟିଫିକେଟ ନେଇଯିବା କଥା ଆପଣ କହୁଥିଲେ ନା।
ଆଜ୍ଞା
ହଁ ହଁ ଆଉ କଣ ହେଲା କଣ କେମିତି ଘଟିଲା କଣ ଖାଇକି ଗଲେ ସକାଳୁ କଣ କେମିତି ବାହାରିଲେ ଟିକେ। କୁହନ୍ତୁ ସେ ବିଷୟରେ।
ଆଜ୍ଞା ଯାଇ ହେଲାନି। ସାର୍ ଙ୍କୁ କଲ କଲୁ ସାର୍ କହିଲେ ଆମେ ତ କେହି ଯାଇପାରନୁ କଲେଜ ବର୍ଷା। ବର୍ଷା ହଉଥିଲା ବୋଲି ଆଉ ତମେ ମାନେ କଣ ଆସିବ ଆଉ ଏବେ ଆସନା। କଣ୍ଡକ୍ଟ ଲିଭିଙ୍ଗ୍ ସାର୍ଟିଫିକେଟ୍ ନେଲା ବେଳେ ଆସିବ ଏକା ଥରେ ନେଇକି ପଳେଇବ ମାର୍କସିଟ୍।
ବୁଝିଛି କିନ୍ତୁ ଦେଖନ୍ତୁ। ମାନେ ଆଜି ଯେହେତୁ ନୋଟିସ୍ ଟେ ବାହାରିଥିଲା ଯେ ଆଜି ଆପଣଙ୍କର ଶେଷ ଦିନ ତ ମାନେ। ସେଦିନ ମାନେ ମା। ସେଇଠି ଆଣିବାର ତ ଆପଣ ଯଦି ଆଜି ହିଁ ନ ଆଇଲେ ତ ପଛରେ କିଛି ଏମିତି ହବନି ଯେ। କାହିଁକି ନ ନେଲ ତା ଲାଗି ପଇସା ଅଧିକା କିଛି ମାଗିବେନି ତ କଲେଜ ରେ।
ଆ ନାଇଁ ଆମେ ତ ସାରଙ୍କୁ ଜଣେଇଥିଲୁ ନା ସାର୍ କହିଲେ। କିଛି ନାହିଁ ମ୍ୟାମ୍ ଆସିନାହାନ୍ତି ବର୍ଷା ହଉଛି ପିଲା ବି କେହି ଆସିନାହାନ୍ତି ତା ପରେବି ଆସିପାରିବ। ହଁ ପଇସା ମାଗିବେ କାହିଁକି। ଯଦି ବର୍ଷା ଯେହେତୁ ହଉଥିଲା ହଁ ବର୍ଷା ନ ହଉଥାନ୍ତା ପିଲା ନ ଆସିଲେ ତାଙ୍କୁ ପଇସା ମାଗିବେ ଠିକ୍ ବର୍ଷା ତ ହଉଥିଲା ପିଲା କେମିତି ଆସିବେ। ହଁ ଆମେ ସିନା ଏଇ ପାଖ ଆଖରୁ ପଳେଇବୁ ଯୋଉଁ ପିଲା। ହଁ କୋରାପୁଟ ମୟୂରଭଞ୍ଜ ରୁ ଆସିବେ ମାର୍କସିଟ୍ ନେବାପାଇଁ ସେମାନେ ସେମାନେ କେମିତି ଆସିବେ। ତ ସେଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଇସା ନେବେନି ସେ ନେଲେ ଆମେ କମ୍ପ୍ଲେନ୍ କରିବୁ ପ୍ରିନ୍ସିପାଲ ଙ୍କୁ। କେମିତି। ପରିସ୍ଥିତି ଆପଣ କାହିଁକି ପଇସା ନେବେ ଆଜ୍ଞା ଆଜ୍ଞା କୁହନ୍ତୁ
କାହିଁକିନା ଗୋଟେ ଗୋଟେ ଜାଗାରେ ଏମିତି ହୁଏ କଣ କି ସେ କୁହନ୍ତି ମାନେ। ଏ ଯେ ପରେ ଆସିଲେ ଚଳିବ କିନ୍ତୁ ପରେ ଆସିଲା ପରେ ସେ ପୁଣି କୁହନ୍ତି ନାଇଁ ଇଏ। କରିବେ ଆପଣ। ଯୋଉଁ କିଛି ପଇସା ଦିଅନ୍ତୁ କାହିଁକିନା ଆପଣଙ୍କର ସେଦିନ ଥିଲା ସରିଥିଲା। ତ ଆମେ ତମ ପାଇଁ ଅପେକ୍ଷା କରିବୁ ଗୋଟେ ପିଲାଙ୍କ ପାଇଁ ତ ସେଇଥିଲାଗି ମତେ ଲାଗେ ଯେ। ପଇସା ଫଇସା କାଳେ ମାଗିବେ ସେଥିଲାଗି ମୁଁ ପଚାରିଦେଲି ହଉ ଛାଡନ୍ତୁ ସେ କଥା ଆଉ। ଖିଆ ପିଆ କଣ କରିଛନ୍ତି ଖରା ବେଳେ କଣ ଖାଇଛନ୍ତି।
ଖରାବେଳେ ଖାଇଥିଲି ଭାତ କୋଳଥ ଡାଲି। ଆଉ କୁନ୍ଦୁରି ଭଜା ଆଳୁ ଭତ୍ତା। ଆଉ ଆଳୁ ପୋଡା ଝୋଳ ଖଟା।
ଆଜ୍ଞା ଆଉ ଭଲ ଜିନିଷ ତ ଖାଇଛନ୍ତି ଆଉ ମୁଁ ବି ସେଇ କଣ କହିଲେ ଯୋଉ ଖରାବେଳେ କଥା କହୁଥିଲି ଖରାବେଳେ ସ ସକାଳେ ତ ଆମେ ଉଠିଲୁ ସକାଳେ ଉଠିକି ଘରେ ଟିକେ ସୁଜି ଟିକେ ଆମ ସାନ ଭଉଣୀ ଜଣେ ସେ ସୁଜି ଟିକେ ସେ ବିଟ ଗାଜର ପକେଇ କଣ ସବୁ ପକେଇ ସେଗୁରା କରିଥିଲା। ତାକୁ ଟିକେ ମିିଚ୍ଚର୍ ଗୋଳେଇକି ଖାଇଦେଲୁ। ଖରା ବେଳକୁ କଣ କି ଖରା ବେଳକୁ ଆମେ ଏଇ ଫୋନ ରେ ଜଣେ ଭାଇ ଆମ ଛାତ ଉପରେ କଥା ହଉଥିଲା ପୁରା ଉପର ଛାତରେ ତ ଉପର ଛାତରେ ଯେତେବେଳେ କଥା ହଉଥିଲା ସିଏ ଦୂର ଦୂର ଦେଖା ଯାଉଛି ନା ସିଏ ଏଠି ଲକ୍ଷ୍ୟ କଲା ଗୋଟେ ମାଟିରେ କଣ ଗୋଟେ ଏମିତି ଚାଲି ଚାଲି ଆଉଛି ମାଟିରେ କଣ ଗୋଟେ ଚାଲି ଚାଲି ଆଉ ଯେମିତି ଲକ୍ଷ୍ୟ କଲା। ତ ଦେଖିଲା ଯେତେବେଳେ ସିଏ କଣ କହିଲ ସିଏ ଯାଇକି ତା କତି ଗଲା ବେଳକୁ ସେଠି ଗୋଟେ ମାଛ କଉ ମାଛ ଆପଣ ଜାଣିଛନ୍ତି ନା?
ଆଜ୍ଞା ଆଜ୍ଞା।
ହଁ ସିଏ ସେଠି ତା କତିକି ଗଲା ବେଳୁ ଗୋଟେ କୋଉ ମାଛ ଦେଖିଲା କଉ ମାଛ ଦେଖିଲା ଠୁ ସେଠୁ ସେ କଣ କି ବର୍ଷା ହଉଛି ନା ଏବେ ସବୁ ମାଛ ଉଠି ଆସୁଛନ୍ତି ଉପୁରୁକୁ। ଆଉ ବିଶେଷ କରି ଆପଣ ଜାଣିଥିବେ କୋଉ ମାଛର ଏମିତି ଅଛି ଯେ ସେ ଗଛ ବି ଚଢିଯାଏ ଆପଣ ଶୁଣିିଥିବେ ଯଦି ତ ସେଠୁ କଉ ମାଛ କିଛି ଧରିଲା କଉ ମାଛ ଧରିଲା ପରେ ସି ହଁ ତ ସେଠୁ କଣ କି ସି ଯୋଉ ବିଲକୁ ଯେତେବେଳେ ଗଲା ବିଲରେ ସି ଗୋ ତିନିଟା ମା ମାଗୁର ମାଛ ଧରିଲା ମାଗୁର ମାଛ ଶେଉଳ ମାଛ ଦିଟେ ଆଉ ଏମିତି ସବୁ ଧରିଲା। ତାପରେ ମୁଁ ଯେତେବେଳେ ଘରେ ସୂ ମାନେ ବସିକି ଗୋଟେ କାମ କରୁଥିଲି ମୁଁ ଯେତେବେଳେ ଶୁଣିଲି। ତ ହଠାତ୍ ମୁଁ ଦୌଡିଲି ପୁରା ବିଲୁକୁ ବୁଝୁଛନ୍ତି ଦୌଡିଲି ବିଲୁକୁ ସେ କା କାଦୁଅ ବିଲ ହଉ ପଛିକା ଡାଇରେକ୍ଟ ଯାଇ କାଦୁଅ ବିଲରେ ପଶିଲି କାଦୁଅ ବିଲରେ ପସି ଦେଖିଲି ଯେ କଣ ଅଛି କଣ ନାଇଁ ସେଠୁ କାହିଁକି ନା ଆଜି ଦେଖନ୍ତୁ ଶନିବାର ତ ମୋର କାମ ଟା ସୋମବାର ରୁ ଶୁକ୍ରବାର ଯାକେ ହୁଏ। ଶନିବାର ରବିବାର ଆମର ଛୁଟି। ତ ମୁଁ ଯେମିତି ଛୁଟି କିନ୍ତୁ ମୁଁ ଅଲଗା କାମ ଟିକେ କରୁଥିଲି ଯେମିତି ଶୁଣିଲି ଦେଖନ୍ତୁ ଗୋଟେ କଣ କି ମାଛ ପ୍ରତି ଗୋଟେ ଲୋଭ ଗୋଟେ ଧରିବାର ଗୋଟେ ମଜା ଗୋଟେ ଥାଏ ତ ଖୁସି ଲାଗେ ସେଥିଲାଗି କାଦୁଅ ବିଲ ହଉ କାଦୁଅ ହଉ ପଛିକା। ଯାଇକି ପଶି ଗଲି ମୋ ବୋଉ ଏଡେ ପାଟି କରୁଛି ହେ ଯା ନା ଯା ନା କାଇଁ ଯାଉଛି ସେ କାଦୁଅ ବିଲକୁ। କଣ ଥିବ କଣ ନାଇଁ କଣ୍ଟା ଫୁଟିବ କିନ୍ତୁ ମୁଁ ଯାଇ ପଶିଗଲି। ପଶିଗଲା ପରେ ପଶିଲୁ ତାପରେ ଦେଖିଲା ବେଳକୁ ବର୍ଷା କମିଗଲା ଆଉ ଗୋଟେ ବି ମାଛ ନାହାନ୍ତି। ମାଛ ନାହାନ୍ତି କି କିନ୍ତୁ ଆମେ କିଛି ସମୟ ଠିଆ ହେଲୁ ହେଇ ହେଇ ହେଇ ହେଇ ଲାଷ୍ଟକୁ ଦିଟି କଉ କଉ ମିଳିଲେ। ଆଉ ସେଉଲ ମାଗୁର ତ ଭାଇ ଯା ଆଣିଥିଲେ ଆଣିଥିଲେ ଦିଟି କଉଥିଲା ତାପରେ ଆମେ ସେ ଠୁ ଆସିଲା ପରେ ତାକୁ ଗୋଟେ ବାଲ୍ଟି ରେ ପୁରରେକି ରଖିଦଲୁ ବାଲଟିରେ ପୁରରେଇକି ତାକୁ ଘରେଇ ଘାରେଇ ପାଣି ଟିକେ ଦେଇ ରଖିଦେଲୁ ଆଉ ଦୁଇଟି କୋଉ ତା ଦେହରୁ ବାହାର କରିଦେଲୁ ଦୁଇଟି କୋଉ ବାହାର କରିଦେଲୁ ଯୋଉଟା କି ମୁଁ ବଉ କହିଲି ବଉ ଭା ଜିଦେ ଆମେ ଦି ଭାଇ ଖାଇଦବୁ ତାକୁ ମିଶେଇକି ତ ସେ ତାପରେ ସେ ଦିଟା ଭାଜି ଦେଇଥିଲା ବାଗେଇକି ବଗେଇ ଭାଜିଲା ବେଳେ ଆମେ ପଳେଇଲୁ ଗାଧେଇ।
ଆଜ୍ଞା।
ଗାଧେଇକି ଗଲୁ ମାନେ ବର୍ଷା ତ ହଉଛି ମଜା ଲାଗିବ ନଈରେ।
ଆଜ୍ଞା।
ତ ଗାଧେ ତ ଗାଧେଇ ଗଲୁ ଗାଧେଇ ଗଲା ପରେ ନଈରେ ଯାଇ ବହୁ ସମୟ ଗାଧେଇଲୁ ବହୁତ ସମୟ ଗାଧେଇଲା ପରେ ସେଠୁ କାଦୁଅ ବି ହେଇଥିଲୁ ତ ସାବୁନ ଫାବୁନା ଲଗେଇକି ବାଗେଇ କି ଗା ଧେଇକି ତାପରେ ଆସିଲୁ ଆସିଲା ପରେ ସେଠୁ ଆମେ ଓଦା ପୋଷାକ ଚେଞ୍ଜ କରି ଶୁଖିଲା ପୋଷାକ ଯେତେବେଳେ ପିନ୍ଧିଲୁ ତାପରେ ବହୁ ସବୁ ଆମକୁ ପରସି ଦେଲା କରିଥିଲା ଭାତ କରିଥିଲା ଆଉ ଯୋଉ କୋଳଥ ଆପଣ ଫୁଟା ଡାଲି ହେଇଥିବ କଣ ଫେସା ଡାଲି ଜାଣିଛନ୍ତି ଆପଣ?
ଆଜ୍ଞା ଯୋଉ କୋଳଥକୁ ପୁରା ଅ, ବାଟିକି ପୁରା ଉଁ, ଅଟା ଆକାରରେ କରିଦିଅନ୍ତି ତ?
ହଁ, ହଁ, ହଁ, ହଁ ବୁଝିଲି, ସେଇଟା ସେମିତିଆ ଟାଇପ୍ ର ଫେସା ଡ଼ାଲି ଟାଇପ୍ ର କରିଥିଲେ। ତାପରେ ଆଉ ହଉଛି କଣ କହିଲେ ଗୋଟେ ଯୋଉ ବେସନ ଆଉ ସୋୟାବଡି ଆଉ ହଁ ପୋଟଳ ପକେଇ ଗୋଟେ ଟାଇପ୍ ର ତରକାରୀ କରିଥିଲେ। ଆଉ ଆମ ପାଇଁ ସେ ଯୋଉ କଉ ଦିଟା ଭଜା ହେଇଥିଲା ସେ ଦିଟା ଥିଲା। ତ ଯାହାହେଲେ ବି ଟିକେ ଆମିଷ ତ ହେଲେ ଆମର କଣ ସେ ସାଧା ଜିନିଷ ହେଇଥିଲା। କିନ୍ତୁ ଆମେ ସେ ପେଶା ଡାଲି ଲଗେଇ ସେ କୋଉ ଟିକେ ନଗେଇ ଖାଇଦେଲୁ ଆମେ। ହଁ ଟିକେ ଆମିଷ ହେଲେ ସେଇଟା ଆମର ଟିକେ ବେଶୀ ଭଲ ଲାଗେ ସ୍ଵାଦ ଲାଗେ ମୋତେ।
ଜ୍ଞା।
ତାପରେ ଖାଇ ସାରିଲା ପରେ ଶୋଇଥିଲୁ। ଶୋଇକି ହେଇ ଏବେ ଉଠିଲୁ ଅଳ୍ପ ସମୟ ହବ, ଅଳ୍ପ ସମୟ ଉଠିଲା ପରେ ଏ ବର୍ଷା ତ ହଉଥିଲା, ତଥାପି ବର୍ଷା ପାଗକୁ ସେଟୁ ଆମର ଏଠି ଭାଇ ଜଣେ ଅଛନ୍ତି। ବରା ଆଉ ଯୋଉ ତରକାରୀ କରନ୍ତି। ସେ ଆମ ଗାଁ ପାଖରେ ଜଣେ। ଏ ସବୁ ଭାଇ ମିଶିକି ଗଲୁ, ସିଏ ଭଲ କରନ୍ତି କଣ ବରା କଷା ଟା ଟିକେ ଭଲ କରନ୍ତି। ତ ବରା କରି ଥିଲେ, ମଟର ଆଳୁ କଷା କରିଥିଲେ, ମସ୍ତ କରିଥିଲେ। ଆମେ ଗଲୁ ଖାଇକି ଆସି, ହେଇ ଆପଣଙ୍କ ସହିତ କଥା ହଉଛି ଆଉ। ଆ, ଆପଣଙ୍କର ତ କଣ ଏବେ ସନ୍ଧ୍ୟାରେ କଣ ଖାଇଥିଲେ?
ନା ସନ୍ଧ୍ୟାବେଳେ ଖାଇନି, ଭୋକ ଲାଗିନି ଖାଇନି, ହଁ ଆଜି ଇଚ୍ଛା ହଉନି ଖାଇବା ପାଇଁ। ଖାଇବିନି ଏକାଥରେ ଯାଇକି ରାତିରେ ଖାଇବି ଆଉ।
ଓହୋ, ହଁ ବୁଝିଲି, ଆପଣ ଟିକେ ଦେହକୁ ବୋଧେ ଧ୍ୟାନ ଦିଅନ୍ତି ନା ନାଇଁ?
ନାଇଁ ନାଇଁ ସେମିତି କିଛି ଛି ନାଇଁ ଆଜି ଇଚ୍ଛା ନଥିଲା ଆଜି ଲେଟ୍ ମାନେ ଟିକେ ଡେରିରେ ଖାଇଥିଲି ଟି ଖରା ବେଳର ଖାଇବା। ତ ସେଥିଲାଗି ଇଚ୍ଛା ଆଉ ନାଇ।
ଓହୋ, ଆପଣ ସେମିତି ବି ଦେହକୁ ଧ୍ୟାନ ନାହିଁ। ଯାହା ଯେତେବେଳେ ମିଳିଲା ଖାଇଲେ ସେମିତି କିଛି ନାହିଁ।
ଏ ହଁ ସେମିତି ମୁଁ ଖାଇବା, ମୁଁ ଖାଇବା ପ୍ରେମୀ ଜଣେ। ମୁଁ ପ୍ରାୟ ସବୁ ଜିନିଷ ଖାଏ, ତ ପନିପରିବା ଖାଏ, ସବୁ ଜିନିଷ ଖାଏ।
ଆପଣ ପନିପରିବା, ଆମିଷ ଖାଆନ୍ତିନି ଏତେ?
ହଁ ଆମିଷ ବି ଖାଏ।
ହଁ, ହଁ ନାଇଁ ମୁଁ ସେଇଆ କହୁଥିଲି କଣ କି ମୋ ବୋଉ କି ଯଦି ଯା-ମା-ଆମେ କେବେ ମୁଁ ବି ଟିକେ କଣ କହିଲେ ଖାଇଦିଏ। ମୁଁ ବି ଟିକେ କଣ କହିଲେ ମୋର ଟିକେ ଇଏ ମୋଟା ଟିକେ ହେଇଯାଇଚି ତ, ବୋଉ ସବୁବେଳେ ସେଇଆ କହୁଚି କହୁଚି ଏ ତୁ ଏତେ ମୋଟା ହେଲୁଣୁ ତୁ ଏଇଟା ଖାଆ ନା ସେଇଟା ଖାଆନା ସେଇଟା ଖାଆନା ଏମିତି କୁହନ୍ତି। ବୁଝୁଛନ୍ତି, ମୁଁ ବି ସେଇ ଖାଦ୍ୟ ଯୋଉଠି ଯେ ଦେଖନ୍ତୁ ଗ-ଘରେ ହଉ କି ବାହାରେ ହଉ ଯାହାବି ମିଳେ। ଆମେ ଯୁଆଡେ ଯାଉ ଖାଇଦଉ। ମୁଁ ବି ସେଇ ଖାଦ୍ୟ ଟା ଭଲ ଲାଗେ ତ ଖାଇଦିଏ। ତ ସେଇଆକୁ ମାନେ କଣ ଆଉ ତାକୁ ଦେଖିଲା ପରେ ଆଉ ସମ୍ଭାଳି ହୁଏନା ତ ଖାଇଦିଏ। ସେଥିଲାଗି ବୋଉ ସବୁବେଳେ ପାଟି କରେ। କିନ୍ତୁ ବୋଉ ପାଟି କରୁଥିବ, ପୁଣି ବି ଯେତେବେଳେ ତୋମେ କିଛି ଆଣି ବନେଇକି ଦବ ବୋଉ କହିବ ହଉ ଦେ ମୁଁ କରିଦଉଚି। ତୁ ଖାଇଦେ, ଏମିତି କୁହେ।
ଆଚ୍ଛା, ନାଇଁ ଏତେ ମୋଟା ହବାଟା ଭଲ ନୁହଁ। ଲିଗାମେଣ୍ଟ ଏଞ୍ଜୋରି ଏବେ ହଉଛି ସେ ପ୍ରାୟ ଲୋକଙ୍କର। ସେଇଟା ହବାର ସଙ୍ଗ ହବାର ସମ୍ଭାବନା ଅଛି। ତ ଦେହ ପାଆ କୁ ଜଗନ୍ତୁ।
ଆଜ୍ଞା, ଏତେ ମାନେ ବୁଝୁଛନ୍ତି ହଁ ବହୁତ ପ୍ରକାର ର ଆଜ୍ଞା ବହୁତ ପ୍ରକାର ମୋଟା ହେଲେ ମୁଁ ସୁ ଶୁଣୁଛି ବହୁତ ପ୍ରକାରର ଅସୁବିଧା ହଉଛି, ଯେମିତି କିି ଏ, କହୁଛନ୍ତି ଯେ ତୋମର ହୃଦରୋଗ ହବ, ଆଉ କଣ କହିଲେ ମାନେ ତ ଆପଣଙ୍କୁ ଯଦି ଏବେ ତ ଆମର ବୟସ ଅଛି, ଏବେ ମାନେ ମାନେ ମିଡିଲ ଏଜ ଅଛି ଚବିଶ ପଚିଶ ବର୍ଷ ବୋଲି ସେଥିଲାଗି ଚଳି ଯାଉଛି। ତ ଯଦି ଆପଣଙ୍କୁ ତିରିଶ ପର ହବ ତ ସେ ସେତେବେଳକୁ କୁଆଡେ ବହୁତ ରୋଗ ଆପଣଙ୍କୁ ମାଡି ବସିବ ସେଇୟା କୁହୁଛନ୍ତି ସମୟେ ତ ମୁଁ ସେଇଆ ଚେଷ୍ ଦେଖୁଛି କେମିତି ମୋ ଦେହ ଟାକୁ ଟିକେ ଠିକ କରିବି। ତ ସେଇଟା ବଡ କଥା କାହିଁକି ନା ଶରୀର ଥିଲେ ସବୁଅଛି ଶରୀର ଥିଲେ ସବୁଦିନ ପାଇଁ ଖାଇବି। ପାରିବ ନହେଲେ ନାଇଁ ଅଳ୍ପ ଦିନ ପାଇଁ ଖାଇକି ତ
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆପଣ କ୍ରିକେଟ ଦେଖନ୍ତି?
ଆଜ୍ଞା କ୍ରିକେଟ ଦେଖେ ଦେଖନ୍ତୁ କ୍ରି କ୍ରିକେଟ୍ ଦେଖେ ଫୁଟବଲ ବି ଦେଖେ ବୁଝୁଛନ୍ତି ମାନେ ଏବେ ଯଉ ଫୁଟବଲ୍ ଟା ଚାଲିଚି ୱାଲଡକପ ଆପଣ ଜାଣିଛନ୍ତି ସେ ବିଷୟରେ?
ନାଇଁ ମୁଁ ଫୁଟବଲ ବିଷରେ କଏତେ ଜାଣିନି।
ହଁ ହଁ ହଁ ନାଇଁ ମୁଁ କ୍ରିକେଟ ଦେଖେ ଫୁଟବଲ ବି ଦେଖେ କ୍ରିକେଟ ରେ ଦେଖନ୍ତୁ ମାନେ ଫାଷ୍ଟ କଥା ହଉଛି ଆଇ ପି ଏଲ ଟା ଏଇର୍ଷ ଏତେ ଦେଖା ହେଇନି ବୁଝିଛନ୍ତି କାହିଁକି କହିଲେ ଏଇ ବର୍ଷ ଏତ ତେ ଦେଖାହେଇନି କାହିଁକି ନା ଏଇ ଇ ବର୍ଷଟା ଏତେ ମାନେ ମାନେ ଏତେ ବି ମାନେ କାମ ଟିକେ ବ୍ୟସ୍ତ ରହିଲେ ନା ତ ସେ ଥିଲାଗି ଦେଖା ହେଇନି ତ ନାଇଁ ଆଜ୍ଞା ମୁଁ କହୁଥିଲି ଆମେ ଓଡିଶା ବିଷୟରେ ଟିକେ କଥା ହେଇଯିବା ବୁଝଛନ୍ତି ସିଏ ଟିକେ ଅ ଅଲଗା ଆଡୁ ପଳାଉଛି ମୁଁ କହୁଥିଲି ଆଉ ଏବେ ଚାଷ ବାସ କଣ ସିଆଡେ ହଉଛି ଆପଣଙ୍କର ଜାଣିଛନ୍ତି କିଛି?
ଆଜ୍ଞା ଚାଷ ଆମର ଏବେ ଲାଗିଛି ଇ ଅ ଉଁ କାକୁଡି ଲାଗିଛି କଲର ଲାଗିଛି ଜହ୍ନି ଲାଗିଛି ଭେଣ୍ଡି ଲାଗିଛି। ପୋଟଳ ଲାଗିଛି। ଝୁଡଙ୍ଗ ଲାଗିଛି ଆ ଆଉ କଣ ଲାଗିଛି ସେତିକି ସବୁ ଲାଗିଛି ଆଉ ଧାନ ବି। ଲଗା ହେଇଛି।
ହଁ ଧାନ ଲଗା ହେଇଛି ଆପଣ ଯୋଉ କହିଲେଏଇ ଯୋଉ ବର୍ଷା ଦିନେ କଣ ଆପଣଙ୍କ ପୋଟଳ ଲାଗିଥିବ।
ଆଜ୍ଞା ନା ନା ହୁଏ ହୁଏ। ସେଟା ମଞ୍ଚା କରିକି ଲଗାନ୍ତି ତଳେ ଲଗାନ୍ତି ନା ମଞ୍ଚା କରିକି ମାନେ ତଳେ ମାଟିରେ ଲଗାହେଇଥିବ ତାକୁ ମଞ୍ଚା କରିଦେଇଥିବେ ତା ଦେହରେ ମଡା ହେଇଥିବ ସବୁ
ଓହୋ ହୋ ବୁଝିଲି ବୁଝିଲି ବୁ ବୁଝିଲି ବୁଝିଲି ମାନେ ତଳେ ଲଗେଇଲେ ସିନା ପଚିଯିବ ପାଣି ଲାଗିଲେ କାହିଁକିନା ମଞ୍ଛାରେ ଲଗେଇଲେ ଉପରେ ଲଗେଇଲେ କାହିଁକିନା ଯେମିତି ଆମର ଏଥିରେ କଣ ସବୁ କାକୁଡି ଜହ୍ନି ଏଗୁରା ସବୁ ଲଗେଇଛନ୍ତି କିନ୍ତୁ ପୋଟଳ କେହି ଏମିତି ଲଗେଇନାହାଁନ୍ତି ମୁଁ କିନ୍ତୁ ଆପଣ ଯୋଉଟା କଉଛନ୍ତି ମୁଁ ବୁଝିପାରୁଛି। ଭଲ ତାହେଲେ ଚାଷ ବାସ ବି ହଉଚି ନାଇଁ?
ଆଜ୍ଞା।
ଆମ ଆଡେ ବି ସେଇ ବୁଝୁଛନ୍ତି ମାନେ କହୁଛି ସେଇ ଧାନ ତ ଏବେ ସମସ୍ ସ୍ତେ ପ୍ରାୟ ଲଗେଇଛନ୍ତି ବିଲରେ ଆଉ ଗୋଟେ ଗୋଟେ ଜାଗାରେ ସେଇ ଯୋଉ ଆପଣ ଯେମିତି ଆମର ନଦୀ ସାଇଡରେ ଲଗେଇଛନ୍ତି ସମସ୍ତେ ଭାଇ ଜହ୍ନି କାକୁଡି ଏଗୁରା ସବୁ ଲଗେଇଲେ ଆରମ୍ଭ କଲେଣି ବୁଝୁଛନ୍ତି। ତ ଗୋଟେ ଦିନ କଣ ହେଇଛି ନା ଯଉ ଚାଷୀ ଦି ଜଣ ସିଏ ତାଙ୍କର ଜଣଙ୍କ କତିରେ କହିଲେ ପଇସ ଇସା ନଥିଲା ସିଏ ଗୋଟେ ବ୍ୟାଙ୍କରୁ ଯାଇ ଉଠେଇକି ଆଣିଥିଲେ କିଛି ପଇସା ଆଉ ଜଣେ ଟିକେ ବ ମାନେ ବେଶୀ ବୟସ୍କ ଲୋକ ସିଏ ତାଙ୍କ ପୁଅଠୁ ମାଗିକି ପଇସା ନେଇଥିଲେ। ପଇ ପଇସା ନେଇକି ଯେତେବେଳେ ଔଷଧ ପ ପକେଇ ଥିଲେ ତାଙ୍କର ସେଠି ଯୋଉଠି ମାନେ ଏବେ ତ ଜାଣିଥିବେ ସାର ମସଲା ଔଷଧ ସବୁଥିରେ ଲାଗୁଛି ତଔ ଔଷଧ ଯେତେବେଳେ ତାଙ୍କ ପରିବାରେ ପକେଇଥିଲେ ସେତେବେଳେ ପରିବାରେ ପକେଇକି ଯାଇଛନ୍ତି ଆମ ସହିତ ଗାଧେଇବାକୁ ତ ବର୍ଷାଟେ ହେଇଗଲା ତ ସିଏ ବହୁତ ମନ ଦୁଃଖ କଲେ। ମନଦୁଃଖ କଲେ କହିଲେ ଆରେ ଆମେ ଏବେ ଏତେ ଟଙ୍କା ଦେଇ ପକେଇଲୁ ଇଏ ହେଲା ସିଏ ହେଲା ତ ମୁଁ ସେଇଠି ତାଙ୍କୁ କହିଲି ମୁଁ କହିଲି ଦେଖନ୍ତୁ ମାନେ କଣ କି ସେ ସେଦିନ ଟିକେ ପାଗଟା ଟିକେ ଭଲ ଦେଇଥିଲା। ତ ପାଗଟା ଯେହେତୁ ଭଲ ଦେଇଥିଲା ତ ସିଏ ଭାବିଲେ କଣ ଆ ପାଗଟା ତ ଭଲ ଦେଇଚି ଆଉ ତ କିଛ୍